ଗୁଡ ଗୁଡ଼ମର୍ଣ୍ଣିଂ କହ ବର୍ଷା ହେଉଛି ନା?
ହଁ ହଉଛି ବର୍ଷା।
ଆଜି ପ୍ରବଳ ବର୍ଷା।
ହୁଁ ଆଜି ତ ସକାଳୁ ଲାଗିଛି ବର୍ଷା ଛାଡିନି ଆଉ।
ଆଉ ବର୍ଷାରେ କଣ ଗରମ ଗରମ କଣ ହେଲାଣି ଖାଇବାକୁ?
ଚାହା ପିଇଥିଲି ଆଉ ମାମା ଗାଧୋଉଛନ୍ତି ଆସିଲେ ପକଡ଼ି ଛାଣିବେ ଆଉ।
ହଁ ବର୍ଷାରେ ତ ସେଇଟା ବଢ଼ିଆ।
ହଁ।
ଆଜି କଲେଜ ଯାଇନଥିବେ ବର୍ଷା ହଉଛି ଆଉ ନା ଆଜି ସଣ୍ଡେ।
ଡେବି ଆଉ ଆଜି ସଣ୍ଡେ ବି।
ଯାହା ହଉ ଭଲ ଅଛି ନନେ ଏଇ ବର୍ଷାରେ ନହେନେ ସଣ୍ଡେ ନ ହେଇଥିଲେ ଯାଇଥାନ୍ତେ?
ନା ନା।
ବର୍ଷା ହଉଛି ଆଉ କେମିତି କଣ ଯିବେ ଓଦା
ଆଉ ଏଇ ବର୍ଷାରେ ଖାଲି ଘରେ ବସି ଖାଲି ମୋବାଇଲି ଟିଭି ଏଇଗୁଡ଼ା ଦେଖିବେ ଆଉ।
ହଁ ହଁ।
ଖାଇବା ଖାଲି ଗରମ ଗରମ ମୁଁ ଏଇ ଜଳଖିଆ ସାରିକି ଆସିଲି ଲାଇନ ଟା ବି ନାହିଁ। ଆମ ଟାଙ୍କିରେ ପାଣି ନାହିଁ ଭାତ ଭାତ କିଛି ବସେଇନି। କଣ ଅପେକ୍ଷା କରେ। କରେଣ୍ଟ ଆସୁ ଟାଙ୍କିରେ ପାଣି ନାହିଁ ମୋର ବି ମନେ ନାହିଁ କାଲି ସନ୍ଧ୍ୟାବେଳେ ମାରିବାକୁ। ଦେଖିବା କଣ ହେଉଛି ବର୍ଷା ତ ହଉଛି।
କରେଣ୍ଟ ତମ ଆଡେ ପଳେଇଛି କି?
କରେଣ୍ଟ ପଳେଇଛି ପୁରା ରାତିରୁ ପଳେଇଛି। ଆପଣଙ୍କ ଆଡ଼େ ଅଛି କି କରେଣ୍ଟ?
ହୁଁ ଆମର ବି ଯାଉନି ଏଠି।
ଏଇ ଗାଁ ଟାରେ ଏତେ ଯାଉଛି ଯେ ଏତେ ଯାଉଛି ମାନେ କହିବା କାଲି ମାନେ ଅପଡାଉନ ହଉଛି ବର୍ଷା ହେଲା ଦିନରୁ ଯାଉଛି ଯାହା ଫୁଣି ଅପଡାଉନ ଅପଡାଉନ ଏମିତି ହଉଛି।
ଓହୋ ଆମର ଏଟା ମାନେ ରାସ୍ତାରେ ଲାଇଟ ନ ଲାଗିଲେ ଲୋକ ଚଳି ପାରୁନାହାନ୍ତି ସେଇ ଯୋଗୁ ଲାଇନ ଟା କାଟୁନି ବେସି ସମୟ ଆଉ।
ଓହୋ। ମାନେ ରାସ୍ତା ମାନେ କଣ କେମିତି ମାନେ ଇଏ ରାସ୍ତା ନୁହେଁ କି କଂକ୍ରିଟି ମାନେ ପିଚ ଫିଚ ରାସ୍ତା ନୁହେଁ କି?
ନାଇଁ ନାଇଁ ବ୍ରିଜ ଦେଖିଛନ୍ତି କେବେ ବ୍ରିଜ ଓଭରବ୍ରିଜ।
ଓହୋ ସେଇ ଗୁଡା ଭାରି ଅସୁବିଧା।
ସେମତି କା।
ଲାଇନ ଗଲା ମାନେ ଏଟା ଅସୁବିଧାରେ ପଡିବେ ଆଉ।
ହୁଁ ପୁରା ଅନ୍ଧାର ହେଇଯାଉଛି।
ହଁ ଆଉ ହଁ ଝିଅର କାଲି ସେଇ ଯୋଉ ଗୋଟି ଟା କହୁନ ଥିଲି ସେଇଟା କାଲି ଲାଟିନ୍ କଲା ଯେମିତି ଯାହା ହଉ ବାହାରିଲା।
ଓହ
ଆଉ ଯାହା ହେଉ ଟେନ୍ସନ୍ ଯୋଉଥିଲା ଛୁଆ ପିଲାଙ୍କ ଦେହ ଖରାପ ହେଲେ କଣ ଗୋଟେ କିଛି କରିବାକୁ ଇଚ୍ଛା ହବନି।
ହଁ।
ମୁଁ ତ ପରଦିନ ବସିକି କାନ୍ଦିନି ଖାଲି। ଆଉ କାନ୍ଦିନି ଯେ ଭଲ ଲାଗିଲାଣି ମନ ଜମାରୁ
ଛୋଟ ଛୁଆ ହେବେନି ସେଇଆ ହେବେ ଆଉ
ହଁ ଆ ସେଆଉ ଆଉ ସବୁ କୁଆଡ଼େ ବୁଲାବୁଲି କରିଛନ୍ତି ଏ ବର୍ଷ?
ଏ ବର୍ଷରେ ଯାଇଥିଲି ଏଇ ବର୍ଷ ଯାଇଥିଲି ଦି ଥର ପୁରୀ ତାପରେ କପିଳାଶର ଯାଇଥିଲି ଆମ ଭୁବନ ବୁଦ୍ଧେଶ୍ଵର ମନ୍ଦିର ଯାଇଥିଲି ଆଉ
କପିଳାସ କେତେଥର ଗଲେଣି ମୁଁ ତ ଜମା ଯାଇନି।
ଖ
ଛଅ ସାତଥର ଗଲେଣି ବାପରେ
ଆଉ ପୁରୀ ବି ସେମିତି ମାନେ ପୁରୀ କଣ ବର୍ଷକୁ ଥରେ ଯାଆନ୍ତି ନା ନା ଏମିତି କେତେବେଳେ କେମିତି?
ନାଇଁ ବର୍ଷକୁ ଦି ତିନିଥର ହୁଏ
ହଁ ଏଇ ମାନେ ସାଙ୍ଗ ସାଙ୍ଗଙ୍କ ସାଙ୍ଗ ଟୁୁର ଏଇ ଯୋଉ କଲେଜ ଟୁୁର ରେ ଯାଉଥିବେ।
ହଁ ହଁ ତାଙ୍କ ସହ କି ଫ୍ୟାମିଲୀ ଟ୍ରିପ ଆମେ ସମସ୍ତେ ଯାଏ
ଓ କଲେଜ ପଡ୍ଲା ବେଳେ ସବୁଆଡେ ବୁଲାବୁଲି ଇଏ ସିଏ ସେଇଟା ଭଲ ମଜା ଲାଗେ। ସ୍କୁଲ ଲାଇଫ୍ ଗୋଟେ କଲେଜ ଲାଇଫ୍ ଗୋଟେ ଏ ସେ ସବୁ ମୁଢ଼ିଆ। ବର୍ତ୍ତମାନ ଆମେ ସେଇଟାକୁ ସୁ ମିସ୍ କରୁଚୁ ସବୁବେଳେ। ଆଉ ସାଙ୍ଗମାନଙ୍କ ସହିତ ବି ଏବେ କଣ୍ଟ୍ରାକ୍ଟରେ ଆଉ ରହିପାରୁନି ବ୍ୟସ୍ତତା ହୁଁ ଜୀବନ ହ।
ଯେଉଁ ପିଲା ଘର ହେଲା ବ୍ୟସ୍ତ ବିଶେସ ହବ ଆଉ।
ହଁ ଆପଣଙ୍କର ଯେଉଁ ସାଙ୍ଗମାନଙ୍କର ଗ୍ରୁପ୍ ଫ୍ରୁପ୍ ଅଛି।
ହଁ ହଁ।
ଏବେ ତ ସବୁ ଗ୍ରୁପ କରିଦଉଚନ୍ତି ସବୁ କଥାବାର୍ତା ହଉଚନ୍ତି ଗ୍ରୁପ
ଗୋଟେ କଲେଜ ଗ୍ରୁପ ଗୋଟେ ସ୍କୁଲ ଗ୍ରୁପ ଅଛି ଆଉ।
କୁଲୁ ସ୍କୁଲୁରେ କିଏ ସବୁ କୋଉଠି ପଢୁଥିବେ ଠିକ ନାହିଁ ସବୁ କଣ ଗୋଟେ ଗୋଟେ କଲେଜ ପଢ଼ୁଥିବ କିଏ କୋଉଁ କଲେଜରେ ପଢ଼ଥିବ?
ସ୍କୁଲରୁୁ ବାହାରିକି ସବୁ ଛିଁ ଛଁତର ହେଇଯାଇଥିବେ କେଏ କୁଆଡେ?
ହଁ।
ତାଙ୍କୁ ସବୁ ଗୋଟେଇବା ପାଇଁ ଫୋନ୍ ଟା ହୋଉଛି ମାଧ୍ୟମ। ଓହୋ ତାହେଲେ ଏପର୍ଯ୍ୟନ୍ତ ଆପଣ ଖାଇନାହାନ୍ତି ନା?
ଏବେ ଖାଇନୁ ସାର୍ ଦଶଟା ଏଗାରଟା ବେଳକୁ ଖାଇବା ଆଉ।
ଆଉ କୁଆଡେ ପାର୍କ ଫାର୍କ କୁଆଡେ ଯିବାକୁ ଭଲ ପାଆନ୍ତି ନା କୁଆଡେ ଯାଇଚନି ନା ଯାଇନାହାନ୍ତି ପାର୍କ ଜାଗା।
ଯାଇଛି ଭାଗି ଯାଇ ଥିଲୁଆଉ ପାଲଭଡା
ସେୟର ଦ ପିକନିକ ସ୍ପଟ୍।
ହଁ।
ହ ସାନ ଘାଗରା ବଡଘାଗରା ସେଇଟା ସବୁ ପିକନିକ ସ୍ପଟ ସବୁ।
ହଁ ହଁ। ସେଇଆଡେ ଯିବନି ଜିବନି ସାଙ୍ଗମାନଙ୍କ ସହ ଯିବ ଯଦି ଏଞ୍ଜୟ୍ କରିବା ଫେମିଲି ସହ ଗଲେ ହବନି।
ଫ୍ୟାମିଲି ସହ ଗଲେ ଏମିତି ଖାଲି ଟିକେ ଦେଖିବୁ ବା ସେ କଣ ଟିକେ ଫଟୋ ଉଠେଇଲେ ଆସି ଲୁ କିଛି ଆଉ ଏନ୍ଜିଓ କିଛି ନାହିଁ।
ସାଙ୍ଗମାନଙ୍କ ସହିତ ଯିବୁ ଇଏକରିବୁ ଭଲ ଲାଗିବ। ଆଉ ଆପଣ ସାଙ୍ଗ କିଏ ସବୁ ମ୍ୟାରେଜ ଫ୍ୟାରେଜ କଲେ ନା ନା କିଏ ସବୁ ପଢ଼ୁଥିବେ।
ନାଇଁ ସମସ୍ତେ ପଢୁଛନ୍ତି।
କମ୍ ବର୍ଷ ସବୁ ଆଉ।
ଆଜ୍ଞା।
ଆପଣଙ୍କ ଉପରେ ଆପଣଙ୍କ ଉପରେ ଆଉଜଣେ ଭାଇ ବଡ଼ ନା କଣ?
ହୁଁ ମୋର ଭାଇ ଅଛନ୍ତି ଆଉ ତାପରେ ମୁଁ ମୋ ପରେ ସାନ ପୁଅ ଟେଆଉ।
ଓହୋ ସାନ ଭାଇଟେ ଅଛନ୍ତି।
ତିନି ଜଣ ଭାଇ ଭଉଣୀ।
ହ ଚାରି ଜଣ ସେଉ ବଡ ବାପାଙ୍କର ପୁଅ ଦିଟା ଆଉ ଆମେ ଭାଇ ଭଉଣୀ ଦି ଜଣ ଆଉ।
ଓହୋ କି ମ୍ୟାରେଜ ମ୍ୟାରେଜ କିଏ କରିନାହାନ୍ତି?
ନା ନା କିଏ ମ୍ୟାରେଜ୍ କରିନାହାନ୍ତି।
ହଁ। ଆଉ ନନଭେଜରେ କଣ ଖାଇବାକୁ ଭଲ ଲାଗେ ବେଶୀ?
ମତେ ଭଲ ଲାଗେ। ଚିକେନ୍ ନହେଲେ ଚିଙ୍ଗୁଡି।
ଓହୋ ଚିକେନଟା ଚିଙ୍ଗୁଡ଼ଟା ମାନେ ଯେଉଁ ଛୋଟ ଛୋଟ ଚିଙ୍ଗୁଡ଼ି।
ନାଇଁ ବଡ ଚିଙ୍ଗୁଡି।
ଅ ଓହୋ ବଡ଼ ଜିଙ୍ଗୁଟା
ଚିକନ ଫିକେନ ମୁଁ ବେଶୀ ଖାଉନି। ଗ୍ୟାସ ଟିକ ପ୍ରୋବ୍ଲେମ ତ ସେଠି ଯୋଗୁଁ ଆଉ।
ଓହୋ ମଟନ ଟା ଭଲ ପାଆନ୍ତି ନା ଏମିତି ଘରେ କେବେ ଆସେନା ଆସେନି?
ହଁ ବହୁତ ପ୍ରାୟ ସମୟ ଆସେ ମୁଁ କହିଲି ଆସେ। ହେଲେ ମତେ ଏତେ ମଟନଟା ଭଲ ଲାଗେନି।
ଓହୋ ମଟନଟା ହେଲେ ଚିକେନଟା ନ ହେଲେ ମାଛଟା।
ମାଛ ପସନ୍ଦ।
ମାଛ ପରେ ଆମର ଆଉ ଗୋଟେ ଅଛି ଶୁଖୁଆ।
ନା ଶୁଖୁଆ ବି ମୋର ପସନ୍ଦ ନାହିଁ।
ଓହୋ ଅଣ୍ଡା ଭଣ୍ଡା ଏଇଗୁଡା କିଛି ଖାଆନ୍ତିିନି।
ନାଇଁ ନା ଅଣ୍ଡା ମୋର ଆଲର୍ଜି।
ଓହୋ।
ତାହେଲେ ଏମିତି ନନଭେଜ ସବୁ ଭଲ ପାଅନ୍ତି।
ହୁଁ।
ଆମର ତ ଆଜି ଆଜି ବି ବାର ଅଛି ଯେ ବର୍ଷା ପାଇଁ
ହ
କାହିଁ ମାଛ ବାଲାବେ ଆପଣଙ୍କ ଗାଁକୁ ମାଛ ବାଲା ନାହାନ୍ତି ଆମ ଆଡ଼େ ମାଛ ବାଲା ବି କାଇ ଆସୁନାହାଁନ୍ତି।
ହଁ ଆସୁଛନ୍ତିୁ ଯେ ଆଜିକାଲି କାଇଁ କିଛି ଆସିନି ମମି କହୁଥିଲେ ମାଛ ଆଣିଥିଲେ ମାଛ ରଖିଥାନ୍ତି ଆଉ ଚିଙ୍ଗୁଡ଼ି ଆସିନି ମାଛ ବାଲା ଆଜି।
ହଁ ବା ଆମ ଆଡେ ବି ଆଜି କାଇଁ ଆସ ନାହାନ୍ତି ଆଜି କଣ ସାଧା ହବ ଆଉ?
ଆଗ ଆସ ନାଇଁ ଆମର ଆଜି ସାଧା ତ ହବନି ଆମର ପୁଅକୁ ବାବା ଅଛନ୍ତି ଯିବା ଆଣିକି ଆସିବେ ଫିଲ ଚିକେନ୍।
ଓହଁ। ଆମର ତ ଏ ଭୁବନ ଟା ବହୁତ ଦୂର କିଏ ଯିବ?
ଭୁବନ ନାହିଁ ଆମ ହଁ।
ବର୍ଷା ଟା ହଉଛି।
ଆମ ଆମ ଗାଁ ପାଖରେ ଗୋଟେ ଗାଁ ଅଛି ସେଇଠି ଫାର୍ମ ଅଛି ଚିକେନ ଫାର୍ମ ସେଇଠି ଯ ଆଣିବେ ଆଉ।
ହୋଇଥି। ଚିକେନ୍ ବି କୋଉଠୁ ଗୋଠେ ମିଳେ ବିରିଆଣି ମିଳେ କିନ୍ତୁ ଆମର ଶଶୁର ଖାଆନ୍ତିନି ଇଏ ଖାଇବେ ଯଦି ଅ କ ଖାଇବେ ୟାଙ୍କୁ ଡାଇବେଟିସ୍ ମୋ ହଜବେଣ୍ଡଙ୍କୁ।
ଆଜି ବେଶି ଖାଇବେନି କାଇଁ ଆଣିବେ ଗୋଟେ ମୋ ଝିଅ ବି ଚିକେନ ଖାଏନି। ମୁଁ ତ ଆଇଁସ ମୂଳୁରୁ ଖାଏନି।
ଆଇଁସ ଆପଣ ଖାଆନ୍ତିନି?
ନା ମୁଁ ଛୋଟ ଓଳୁ ଛାଡିଦେଲିଣି।
ନାଇନି ଭାରିନି।
ମୁଁ ଫାଷ୍ଟ ଟାଇମ ଶୁଣିଲି କିଏ ଆଇଁଷ ଛାଡିକି ରହିପାରୁଚି।
ଆଇଁଷ ଖାଏନି ଆମ ଆମ ଦେଢ଼ଶୁର ଜଣେ ମଝିଆ ଦେଢଶୁର ନିଜର। ସିଏ ବି ଖାଆନ୍ତିିନି ସେ ବି ଛାଡ଼ିଦେଇଚନ୍ତି ସେ ଆମ ନଣନ୍ଦଙ୍କ ପୁଅ ଜଣେ ସିଏ ବି ଛାଡ଼ି ଦେଇଚନ୍ତି ଉଁ ପୁଅ ପିଲା ଗୁଡ଼ା କେମିତି ଛାଡ଼ିକି ରହିଚନ୍ତି। ଆଉ ଯେ ଝିଅ ପିଲା ଛାଡିଦଉ
ହଁ ସେ ସବୁ ଛାଡ଼ି ଦେଇଚନ୍ତି ଜଣେ ଛାଡ଼ିକି ରହିପାରନ୍ତି ନି। ଯାହା ବି ନା ଆଇଁଷଟେ ଦେହରେ ରହିବା ହିଁ ଭଲଯେ।
ହଁ ହଁ।
ରୋଗ ବାଗ ଇଏ ପାଇଁ।
ହୁଁ ମୋ ବାବାଙ୍କୁ ବି ଡାଇବେଟିସ୍ ହେଇଚି ସିଏ ଆଇଁଷ ଛାଡିକି ରହିପାରିବେନି।
ହଁ।
ଆଉ ତାହେନେ ଏମିତି ଆଉ ଅ ହଉ। ହଉ ଆପଣଙ୍କ ସାଙ୍ଗେ କଥା ବି ଭଲ ଲାଗିଲା ଧନ୍ୟବାଦ ରକ
ଧନ୍ୟବାଦ।